ହାଲୋ ହୁଁ ହୁଁ। ଆରେ ତୁ ତୁଲି ଫୋନ୍ କରିଦେଲା ଯେ?
ଓହୋ।
ତେଳୁ। ମୁଁ କାଟିଦେଲି ମତେ ଝିଅ ପାଟି କରୁଚି ମୁଁ ଯୋଉ ତା ହଁ ତା ହାତ କଥା ହେଲି। ହୁଁ ମତେ ଆହୁରି ପାଟି କରୁଚି ମୁଁ କଲି ଆରେ ମୁଁ ଫୋ ଆରେ ଆରେ ଶୁଣୁ ମୁଁ ଯଦି ନହିଁ ଅର୍ଜେଣ୍ଟ ନହିଁ ଏଜାମ ଦେଇକି ଆସିଲା ପରେ ରେଜଲ୍ଟ ଯେଉ ତାର କହିବନି କି କେମିତି କଣ ହେଇଛି।
ଓହୋ ହୋ ହଁ ହଁ ହଁ। ତୁ ୱେଟ ନଲେ କରିଥାନ୍ତୁ। ଓହୋ ତାର ଏଜାମ ଚାଲିଛି ଯୋଉ ହଁ ହଁ।
ଏଇ ଆଡୁ ସାରିକି ଆସିଲା। ତା ଫୋନ୍ ଟା ଜଦି ନ ଉଠେଇବୁ ସେ ବାରବାର ନାଇଁରେ ଶନିବାର ଦିନ ଆସିଥିଲା ଭାରି ବାପିିକି ପଠେଇଦେଲି ସବୁଦିନ କଣ ବାପିକି ପଠେଇବି ନା କଣ।
ଉହୁଁ।
ହଁ।
ଏକ୍ଜାମ କିନ୍ତୁ ଏବେ ସରିଯାଉଛି।
ଆ ସାଢେ ଆଠରୁ ଦଶଟା ଦେଢ ଘଣ୍ଟା ଆଉ
ଅ ହଁ। ତାପରେ ସେଇଠୁ ନର୍ମାଲ କ୍ଲାସ ହୋଉଛି?
ହୋଉଥିବ ଯଦି ମୁ ଆଉ ପ ପଳେଇ ଆସୁଛନ୍ତି ପିଲା। ଇଏ ଏନା ପଳେଇ ଆସିଲା ସଟର ସଟର ଡେ ଦିନ। ଏଇରା ବୁଲିବ ପିଲାଙ୍କ ସାଙ୍ଗରେ ଆଉ କଣ କରିବ।
ଓହୋ କିନ୍ତୁ କ୍ଲାସ ହଉନି ତାଙ୍କର?
ନା ହେଉନି।
ଓ ହ।
କାଇଁ ଦେଇନାହାନ୍ତି ତ ପ୍ରୋଗ୍ରାମ କିଛି ଯୋଉ ରୁଟିନ ଦବା କଥା ଦେଇନାହାନ୍ତି ତ କାହିଁ।
ଦେଇନାହାନ୍ତି।
ଉଁ ଆଉଥର ଦେଇଥିଲେ କ୍ଲାସ ହବ ବୋଲି। ଏ ତ ଦେଇନାହାନ୍ତି ତାପରେ ମଝିରେ ଯୋଉଦିନ ମଝିରେ ଯୋଉ ଦିନ ଗୋଟେ ଗୋଟେ ଦିନ ଗ୍ୟାପ୍ ଅଛି। ସେଇ ଗ୍ୟାପ୍ ବି ତାଙ୍କ କ୍ରାସ୍ କରନ୍ତି।
ଓ ହଁ।
କରିବେ ନା ନାହିଁ କାଲି କେଜାଣି। କାଲି ଗ୍ୟାପ ଅଛି।
ଓ ମାନେ ଏଇ ଯୋଉ ଏଇଗୁଡାକରେ ପିଟିରେ ବି ଗ୍ୟାପ ଦଉଛନ୍ତି? କେତେ ମାର୍କ ର ଏକ୍ଜାମ ହୋଉଛି କି?
ଏଇଟା କେତେ ମାର୍କ ର ଏଗଯାମ୍ ହୋଉଛି ଯୋଉ ଜାଣିନିଲୋ ଝିଅ ପଚାରୁଥିଲୁ କାଲି ତା ଲୁକି ଏଇଟା ବୋଧେ ହେଇଥିବ ଉଁ ଫିଫ୍ ଚ ମାସ ଭିତରେ ବୋଧେ ଆଉ।
ଫିଫ୍ଟି ମାର୍କ ର ଶ ହୁଁ ଓହୋ ଫିଫ୍ଟି ମାର୍କସ୍ ର ମାନେ ତ
ହାପିଏଲି ଆଉ ଆନୁଆଲଟା ହୋଉଛି ହଣ୍ଡ୍ରେଡ ମାର୍କସ୍ ର। ଏ ଯା ହଁ ଏଇଟା ବୋଧେ ଫିଫ୍ଟି ହେଇଥିବ ଆଉ।
ହୁଁ।
ହଁ। ଗୋଟେ ତ ପରୀକ୍ଷା ଯାଇଛି ହିନ୍ଦୀଟା ମୁଁ ଆଉ ଦେଖିନି ତା ପେପର।
ଉ ଉ ଝିଅ ଏବେ ଓଲ୍ହେଇକି ଆସୂଚୀ ଭାରି ନିଜେ ନିଜେ?
ହୁଁ ହ ମୁଁ ଆଉ ଯାଉନି।
ଯାଉନୁ କଣ ପାଇଁ ପଳଉନୁ ଯେ।
ଆଣିବା ପାଇଁ ଯାଉନି ଆଉ। ହଁ ଡେଲିଡେଲି କିଏ ଯାଉଛି ବା ବଡପିଲା ହେଲାଣି ଆସୁ କଣ ହେଇଯାଉଛି।
ହୁଁ ହୁଁ।
ଯା ଗାଡ଼ି ହେଇପଟେ ଜବ ଯିବା ଆସିବା କରୁଛି। ଏଇଟା ପୁରା ରୋଡ ହେଇଯାଇନି କି ଏବେ। ଏବେ ଏତେ ପୁରା ରୋଡ ହେଇଯାଇଚି। ଜାଣିଛୁ ନା ଜାନିନୁ ତୁ ଜାଣିଛୁଠି?
ତୁ କହୁଥିଲୁ ଏଟା ମାନେ ରୋଡ ଟା ତ ପୁରା ଥିଲା ସେ ତବେଳୁ କିନ୍ତୁ ମେନ ରୋଡ ହେଇନଥିଲା। ମାନେ ପିଚୁ ପକେଇକେ ହେଇ।
ମେନ୍ ରୋଡ ହେଇଥିଲେ ସବୁ ମଝିରେକିରି ଡ୍ରେନ୍ ଟା ଯାଇଥିଲା। ହଁ ସେ ହଁ ଡେଙ୍ଗାଦି ହଁ ସେଇଟା ଏବେ ପୁରା ପକ୍କା ହେଇଯାଇଛି ମାନେ ପ୍ରାୟ ଯାଉଛି ଗାଡି ଆଉ ବସ୍ ଯୋଉ ଏଇ କାର ଫାର୍ ଯାଇପାରୁଛି ଆଉ।
ଏବେ ରାଜସ୍ଥାନରେ ଗୋଟେ ନ୍ୟୁଜ୍ ଡେ ଆସିଛି ଶୁଣିଛୁ?
ନାହିଁ।
ହୁଁ।
ଓ ହୋଉ।
ଥାର୍ଟି ଆମ ଝିଅର କେତେ ବର୍ଷ କି ତେର ବାର।
ହଁ ଏଚେ ଚଉଦ। ତ ଚଉଦ।
ତେର ହଁ ସେ ତେର ଚଉଦ। ତ ମାନେ ଚଉଦ ହବ ବୋଧେ ଆଉ ଅଗଷ୍ଟରେ ଏଇ ଯୋଉ
ହୁଁ ହୁଁ ହୁଁ ହୁଁ ଚଉଦ।
ହଁ ତ ସେଇଠି ତେର ବର୍ଷର ଗୋଟେ ଝିଅ ତାକୁ ସେ ସେମିତି
ହଁ।
ହେଲା ଅଟୋରେ ଆସୁଥିଲା। ତ ଯୋଉ ସେ ଗୋଟେ ହୋଟେଲ କୁ ତାକୁ ଇଏ କରିଦେଲା ଛାଡିଦେଲା। ତାପରେ ଏକ୍ସ।
ନିଜେ ନିଜେ ଏଇ ଅଟୋ ବାଲା ଟା।
ନା ନା ନା ସେ ମାନେ ତାକୁ ମାନେ ଇଏ କରିଦେଲା ସେଲ କରିଦେଲା ତାକୁ। ଥାର୍ଟି ଟୁ ହଁ ବତିଶ ଜଣ ଲୋକ। ହୋଟେଲ ରୁମ୍ ରେ ବଦମାସୀ କରୁଛନ୍ତି ଆଉ ହୁଁ ବାକି ଏତିକି କହ ଭଗବାନଙ୍କ ଥିବାରୁ ସେ ମାନେ ଝିଅଟା ଅଛି ମାନେ ବଞ୍ଚିଛି। କେମିତି ସିଏ ରେସକ୍ଯୁ କଣ ହେଲା ଏଟା ମୁଁ କହିପାରିବିନି କିନ୍ତୁ ଏଇଟା ଗୋଟେ ନିଉସ ବ ଡେଜ୍‌ ଫୋର ଡେଜ୍‌ ଚାର ଦିନ।
ଆଉ ଦିଦ ଦେଖେ।
ହୁଁ।
ବାପ୍ ରେ।
ହୋଟେଲ ରୁ ହୋଟେଲ ରୁମ୍ ରୁ ରୁମ୍ ଏମିତି
ତା ବାପା ମାଆ ତାକୁ ଖୋଜୁଛନ୍ତି। ଅଲି
ମାନେ ଏତେ ଏ ହଁ। ସେଇଟା ମୁଁ ଗୋଟେ ନ୍ୟୁଜ୍ ଚ୍ୟାନେଲ୍ ରୁ ହିଁ ଦେଖିଥିଲି ସେମାନେ ସେ ଏତେ ଡ୍ରାମା ନ୍ୟୁଜ ନାହିଁ। ସେ ଅଥଣ୍ଟିକ ନ୍ୟୁଜ କହେ ସେ ତାଙ୍କ ଏତେ କଥା ସେ କହିନି ମୁଁ ଯେତିକି ଜାଣିିଚି ଅଭରାଲି ଏଇଟା କହିଲେ ହଁ ନିହାତି ଖୋଜୁନଥିବେ ଆଉ କଣଟା ବୁଝିପାରିଲୁ। ମୁଁ ଏଇଥି ପାଇଁ ମୋ ମାଇଣ୍ଡ କୁ ଆସିଲା ଭାରି ଫଟାକିନା ତୁ ଯୋଉ କହିଲୁ ନାଇଁ ନାଇଁ ସେ ଅଟରେ ମାନେ ଏନ୍ତି ଦେଖିଲେ ବଡ଼ ଛୁଆ ଝିଅ ପିଲା ଚାହିଁଲେ ଅଟରେ ଯାଇପାରିବନି କି ଯାଇପାରିବ ତ ତୁ।
ଅଟୋ ତ ସବୁବେଳେ ଯାଉଛି ବଡ଼ ଝିଅ ଆମର।
ବଡ଼ ତ ଯାଇଛି ସାନ ବି ଯାଇପାରିବ ନା ସେ ଚାହିଁଲେ ଯାଇପାରିବ ଆମେ ସିନା ଛା
ସେ ଯାଉଛି କେତେବେଳେ କହିଲୁ ଝିଅ? ମନେକର ଏକ୍ଜାମ ଅଛି ଆଜି ବସ୍ ଆସିବନି ବସରେ କଣ ପ୍ରୋବ୍ଲେମ ଅଛି। ତାପରେ ଯୋଉ ସବୁ ଏକ୍ଜାମ କୁ ବସ ଆସୁନି। ନ ଯୋଉ ତାଙ୍କ ସ୍କୁଲ ଯୋଉ ସ୍କୁଲ ଟାଇମ୍ ରେ ଯୋଉ ଏକ୍ଜାମ ହଉଚି ଆସିବ ଯଉ ଏକ୍ସଟ୍ରା ଏକ୍ଜାମ ଗୁଡ଼ା ରବିବାରିଆ ପ୍ରାୟ ବେଳେ ହଉଛି। ରବିବାରିଆ ଏକ୍ଜାମ ଗୁଡ଼ା ହଉଛି ଏସବୁ ଏକ୍ଜାମ କୁ ଆମକୁ ଗାଡ଼ି ନେଇକି ଯିବାକୁ ପଡୁଛି ତ ଉଁ ଏଇଠୁ ଓଲା ବୁକ୍ କରିଦଉଛୁ ଓଲାରେ ତାକୁ ଛାଡି ଦଉଛୁ। ପୁଣି ସେଠୁ ଓଲା ବୁକ୍ କରି ତାକୁ ନେଇ ଆସୁଛୁ ସେ ଏକୁଟିଆ ଯାଉଛି। ଓଲା ବାଲା ବୋଧେ ଏମିତି ପ୍ରୋବ୍ଲେମ କରିବେନି ଲାଗୁଛି।
ନା ଓଲା ସେ କୋଟ ମୁଁ ଜାଣିନି କିନ୍ତୁ ହଁ ଓଲା ତ ହେଇନଥିବ ଓଲା ତ ଥିଲେ ମେ ବି କହି ସନ୍ଦା।
ନାଇଁ ନାଇଁ ଓଲା ବାଲା ହେଲେ କଣ କହିଲୁ ତାର ରେଜିଷ୍ଟର ନାଁ, ହୁଁ ତେଣୁ ସେମାନେ ବଦମାସି କରିବେନି ଲାଗୁଛି।
ହୁଁ ହୁଁ ଆଉ ସେଇଟା ବି ସତ କଥା।
ହୁଁ।
ମାନେ ଏଇ ମାନେ ମାଇଣ୍ଡ ରେ ଆସିଲା କହିଦେଲି ମୁଁ ଏ କାଲି ପହରଦିନ
ନାଇଁ ନାଇଁ ସେଇଥିପାଇଁ ସବୁବେଳେ ସେଇଥିପାଇଁ ସବୁବେଳେ ମଉସା ମତେ ଝିଅକୁ ଆନିବାକୁ କହୁଛନ୍ତି ଯେ
ମଉସା ପୁରା ଠିକ କହୁନ୍ତି ମଉସାଙ୍କ ମେଣ୍ଟାଲିଟି ମୋ ଭଳିଆ ପୁରା
ସବୁବେଳେ ମୁଁ ଯାଇ ଆଣେ
ଉୁ ହୁଁ ଗୋଟେ ପିଲା ହେଲାଣି ବୋଲି ଆଉ ନାଇଁ ତାକୁ ତୁ କହିବୁ କାନ ମାନେ, କାନ ଖୋଲା ରଖିଥିବ ଆଖି ଖୋଲା ରଖିଥିବ ମୁଁ
ହ୍ୟାଲୋ। ହାଲୋ। ଶୁବୁନିରେ ଝିଅ, ହାଲୋ। ହାଲୋ। ହାଲୋ।
ହାଲୋ।
ହଁ ସୁ- ହଁ ଶୁଭିଲା।
ହୁଁ। ଶୁଭିଲା?
ହଁ ମୋତେ ଶୁଭୁଚିରେ। ମତେ ଶୁଭୁଛି ତତେ ଶୁଭିଲାନି?
ନେଟୱାର୍କ ଇସୁ ରହୁଛି ନା କଣ ବୁଝିବ ପାରୁନି, ହେଲା ହଁ। ମତେ ଶୁଭୁନଥିଲା ତୋ କଥା କିଛି
ହଁ ମତେ ବି ଶୁଭୁନଥିଲା ତୋ କଥା, ମତେ ବି ସୁବୁନଥିଲା ମଝିରେ
ହୁଁ, ହୁଁ।
ହୁଁ। ହ
ଯୋଉ ଜାଗାରେ ଏମିତି ବସୁଛି ତ ଠିକ୍ ରହୁଛି। ତାହେଲେ ମୁଁ ଚାଲିଗଲି ଟିକେ ଟ ସେଇଥିପାଇଁ ମତେ ଶୁଣାଣି ହେଇଥିବ ମିଛ। ହଁ ତ ମୁଁ ଏଟା ଏଇ ରିସେଣ୍ଟ ନିଉଜ୍ ଟାତ ମୁଁ ଏଥିପାଇଁ କହିଦେଲି ମୋ ମାଇଣ୍ଡ କୁ ଆସିଲା। ନାଇଁ ତୁ ଯାନି ତୁ ଏ ଅଧା ବାଟ ପଳେଇବୁୁ ଏଉ ଏଇ ତମ ଘର ର ଏଇ ଯୋଉ ଶହେ ମିଟର ଡିଷ୍ଟ- ଡିଷ୍ଟାନ୍ସ ହେଇଯାଇ ପୂର୍ବରୁ
ଓହୋ। ସେ ପଳେଇ ଆସୁ ତ ଏବା ମୁଁ ଆଉ ଗୁରୁତ ଦଉନି ଆମ ଆଉ କିଛି କହିଲେନି ଆଉ
ଦୁନିଆ ଟା ଚାଲି
ହୁଁ।
କହ ଏଇ ଯୋଉ ଅମନି ଭିୟାନ୍ ଗୁଡାକ ବୁଝିଲୁ ଉମିନି ଗୁଡାକ, ସେଇଥିରେ କେତେ ପିଲା ବସି ପାରିବେ?
ଦଶ ବାରଟା ବସେ
ହଉ।
ଫିଲ୍ମ ଗୁଡାରେ ଯୋଉ ଫ୍ୟାନ୍ ଗୁଡା ଥାଏ। ହାଲୋ। ସେଗୁଡାରେ ତେ- ପିଲା ବସି ପାରିବେ?
ଦିଇଟା ସିଟ୍ ଥାଏ ମଝିରେରେ ଲମ୍ବା ଲମ୍ବା ଗିରି, ନାଇଁ। ଲମ୍ବା ଲମ୍ବା କି ଦିଟା ଲମ୍ବା ଲମ୍ବା କି ଦିଟା ସିଟ୍ ଥାଏ ନା ମଝିରେ?
ମଝିରେ ଦିଟା ସିଟ୍ ଥାଏ। ହଁ ଦିଟା ପଛରେ ବି ଗୋଟେ ଅଛି ସେଥିରେ
ହୁଁ ତାହେଲେ ଏଇଟା ଦେ ସେ ମଝିରେ ପାଞ୍ଚ ପାଞ୍ଚଟା ଛୋଟ ଛୋଟ ପିଲାଗୁଡା ପାଞ୍ଚ ପାଞ୍ଚଟା ବସି ପଡ଼ିବେ। ଆଉ ପଛରେ ଦି ଚାରିଟା ହଁ ପାଞ୍ଚ ପାଞ୍ଚଟା ବସି ପଡିବେ ଛୋଟ
ସେ ବାରଟା ପିଲାକୁ ନୋଉଛି ତ ପାଞ୍ଚ ପାଞ୍ଚଟା ବସିଯିବେ ଏବେ ସେ ଏଠିଗୁଟେ
ହଁ ଲମ୍ବା ଅ ଛୋଟ ଛୋଟ ପିଲା ଗୁଡ଼ା ପାଞ୍ଚାସ ପଡି ବସିଯିବେନି କାଇଁକି
ବସିଯିବେ ହଁ ବସିଯିବେ ନି କଁ ପାଇଁ।
ଆମେ ବଡ଼ ମଣିଷଆ ଚାରଟା ବସ ପଡୁ ଆଡଜଷ୍ଟ କରିକିରି।
ମୁଁ ଏବେ କୋଉ ଫ୍ୟାନ୍ କହୁଛି ଜାଣିଛୁ ନା ବେଶୀ ଓସାରିଆ ନାହିଁ ଭେନ୍ ଟା। ଛୋଟ ଟା ଯୋଉଟା ଟିଭିି ମାନଙ୍କର ଦେଖିନୁ ଆଗରୁ ହ୍ୟାଇଟ୍ କଲର୍ ର ଭ୍ୟାନ୍ ଆସେନି ଏଇ ଯୋଉ ସକାଳ ତୀର୍ଥ ତୁ ଚରଣ ଫିଲ୍ମ୍ ରେ
ହଁ ମୁଁ ବୁଝିଛି ବୁଝିଛି।
ହଁ ଏ ଯୋଉ ରଖିଲଖେ କଣ ରଖିଲେ ଶିବ ମାରିବ କିଏ ଫିଲ୍ମ ଗୁଡାକରେ ସେ ଯୋଉ ଭ୍ୟାନ୍ ଗୁ ଏ ୟୁଜ୍ ହୁଏ ହ୍ୟାଇଟ୍ କଲର ର ସେଇ ଭ୍ୟାନ୍ ଗୁଡ଼ା ମତେ ଲାଗୁଛି ଏଇଟା ଏଇଟା ଅଲଗା କଲର୍
ଏମ୍ ଦଶ ବାରଟା ପିଲା ବସି ପଡ଼ିବେ।
ବସିବେ ତ ହୁଁ ସେ ବାରଟା ପିଲା କହିଲା ତ ନୋଉଚି ଟିକେ ଆମକୁ ଲାଗିଲାଗି ଆଉ ସେଫ୍ ନୁହଁ କି ଏମିତି ବି ଟିକେ ମିନ୍ଟ୍ରେ ଆସୁଛି। ନାଇଁ ମ ଗଲାନି ଗଲାନି ମୁଁ ଆଉ ତାକୁ ହଁ ଛାଡ଼ିକି ଆସିଲି ପୁଣି ତିନିଟା ଅଟୋ କ୍ୟାନସେଲ କଲେ ତାକୁ ବୁଝେଇଲି ଯେ ସେ କହୁଛି ମାମା ମୁଁ ଯିବି ଯେ ମୁଁ କହିଲି ଭ୍ୟାନ ମେ ଆଚ୍ଛା ଲଗଟାହେ କିନ୍ତୁ ମ୍ୟାମ୍ ମା ମାନେ ଭ୍ୟାନ ରେ ଭଲ ଲାଗୁଛି। ଆସାକରେ ମୁ ମାମାାମା କେ ସା ଜଦା ଅଛା।
ହଉ ରଖିଦଉଛି ଝିଅ
ଉଡ଼ା କଜି ତିନଟା ମ ହଁ ହଁ ଠିକ୍